ହାଲୋ ହାଲୋ। ଶୁଭା ଯାଉଚି?
ଶୁଭୁଚି କଣ କରୁଚ?
ମାରଚ ଚିକ୍
ହାଁ?
ବସିଚି।
ଖାଇଲୁ?
ହୁଁ ତୁମେ
ହୁଁ କଣ ଖାଇଲ?
ଭାତ ଖାଇଚି, ଡାଲି ଖାଇଚି
ଓହୋ।
ଜହ୍ନି ଭଜା ଖାଇଚି।
କଣ?
ଜହ୍ନି ଭଜା ଖାଇଚି କହିଲି।
ଓହୋ। ବଢିଆ।
ହୁଁ। କଣ ଖାଇଛୁ?
ମୁଁ ଭାତ। ସିଙ୍ଗଡ଼ା, ଆଳୁ
ଓହୋ।
ଡାଲି ଖାଇଲି, ମିକ୍ସଚର ଖାଇଲି, ଖଟା ଖାଇଲି।
ଭଲ ଭଲ।
ମୁଁ ଘରକୁ ଗଲେ
ନାଇଁ ତ।
ଏବେ ତତେ ମନ୍ଥଲି ପଇସା ମିଲିବ ମାସ୍ କୁ ମାସ?
କଣ କହିଲ?
ମାସ କୁ ମାସ ପଇସା ମିଳିବ?
କୋଉ ସେଇଟା?
କାମ କରି ଯାଉଛୁ ଯେ
ହ ସେ କହୁଥିଲା ଥରେ ଏମତି ଚଳି ଗଲେ ଆଉ ଥରେ ଆସିବୁ ତିନି ଚାରିଟା ବେଳକୁ ସେଇଟା ଆହୁରି ତୋତେ ପଇସା ଦିଆଯିବ କହୁଥିଲା, ସେଇଟା ଅଲଗା ପଇସା ଦିଆଯିବ କହୁଉଥିଲା।
ହୁଁ ହୁଁ।
ଖାଲି ଆଉନୁ
ହାଲିଆ ଟିକେ ଲାଗୁଛି ଆଉ ହୁଁ।
ଆମେ ଘର ବଦଳାଇ ଦେବା ନହେଲେ ଏବେ ଆକା। ଏବେ ଯାଇଁ ହେଲେ କଥା ହେଇଯାଇ କେମିତି ରହିବା ତୁ ନିଜେ କହ ତ? ଏତିକି ଷ୍ଟ୍ରିକଟ୍ କରୁଛନ୍ତି
ହଁ ପୁରା ଭଲ ଲାଗୁ ନାହିଁ, ପିଲା ମାନେ ରହିବୁ ଟୁକି ମାନେ ରହିବୁ ବୁଢୀ ନିଜେ କହୁଥିଲା କି ପିଲା ପଶେଇବୁ ନାହିଁ ବଳିକିନା। ଆଉ ଏଇ ଭିତରେ ଗୋଟେ ବାଉଣ୍ଡରି ଭିତରେ ପିଲା ଟୁକଲି କେମିତି ରହିବେ କେଜାଣି? ହ୍ୟାଲୋ କହ, କଣ କହିଲୁ? ଭଏସ କଟୁଛି।
ହଁ। ତୋର ଭଏସ୍ ଶୁଭା ଯାଉନି ଏବେ କିଛି ବି।